ହଁ। ହ୍ୟାଲୋ। ହ୍ୟାଲୋ।
ହଁ।
ହଁ ଶୁଭ ସକାଳ କଣ କରୁଛନ୍ତି?
ଆ ସେଟ ଏଇ ଜଷ୍ଟ ରୋଷେଇ ସାରିକି ଖାଇବାକୁ ଦେଇଛି ଛୁଆଙ୍କୁ।
ହୁଁ ହୁଁ କଣ ରୋଷେଇ କଲେ ଆଜି?
ହଁ ଭାତ, ଡାଲି ଆଉ ଶାଗ ଭଜା, ଆଳୁ ଭର୍ତ୍ତ।
ଶାଗ କୋଉ ଶାଗ ଭାଜିଲେ ଆଜି?
ଆଜି ସଜନାଶାଗ ଭଜା ହେଇଛି।
ଆଛା ଆଉ ସମସ୍ତେ ଘରେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଚ୍ଛା, ଆଉ ଆଜି ଆମର ହଉଛି ଛି ପୋଇ ଶାଗ ହବ।
ହୁଁ।
ପୋଇଶାଗ ମାନେ ସବୁ ପରିବା ପଡ଼ିବ ଆଳୁ, ସାରୁ କଖାରୁ, ବାଇଗଣ ହ ସେ ପରିବା ସବୁ କଟା ହବ ପୋଇ ବି କଟା ହବ ଛୋଟ ଛୋଟ ହେଇକି। ଅ ତାପରେ ତାକୁ ସବୁ ଅ ତମେ ପରିବା ଗୁଡ଼ାକ ଆଉ ପୋଇ ନାଡକୁ ଟିକେ ତେଲ ଦେଇକି ଭଜା ହବ, ଭଜା ହେଲା ପରେ ପୋଇକି ତାପରେ ତାର ଯୋଉ ଶାଗ ଟା କଟା ହେଇ ରଖା ହେଇଥିବ। ସେ ସିଝି ଆସିଲେ ଶାଗ ଟା ଟିକେ
ହୁଁ ଲାଷ୍ଟକୁ ହଁ ଲାଷ୍ଟକୁୁ ପଡ଼ିବ ହଁ।
ପଡ଼ିକି ତାକୁ ଟିକେ ଗୋଳା ହେଇଯିବ ଶାଗ ବି ସିଝି ଆସିଲେ ପୁରା ଲାଷ୍ଟ କୁ ଟିକେ ତେଲରେ ବଡି ଦିଟା ଭଜା ହବ। ଲଙ୍କା ଦିଆହବ ଆଉ ଦିଆହବ ତା ଦେହରେ ସୋରିଷ ସୋରିଶ ଦେଇକି ତାକୁ ବଘରା ହବ ଏ ଏଇ ଯୋଉଟା ବନା ହେଇ ଥିବ ସିଝାଟା ସେଟା ଲାଷ୍ଟ କୁ ଆଉ ଥରେ ବଘରା ହବ।
ଓ ହୋ।
ଏମିତିଆ କରିକି ପୋଇଶାଗ କରିବି ଆଜି। ଆଉ ରୋଷେଇ ମୋର ସରିନି କମ୍ପ୍ଲିଟ ସରିନି ଏବେ ଚାଲିଛି ଆଉ।
ଆ ପଖାଳ ଖିଆ ହବ ଆଜି ଆମର ଖରା ଗରମ ଜୋର ହଉଚି,
ହଁ ହଁ ଆମେ ବି ସେ ପଖାଳ ଶାଗ ଭଜା ଆଳୁ ଭର୍ତା କରିଦେଇଚୁ ଆମ୍ବ ଫାମ୍ବ ଅଛି। ପଖାଳ ଖାଇବୁ। ଆଉ ଛୁଆ ଆଉ ମୋ ହଜବେଣ୍ଡଙ୍କ ଦିହ ଖରାପ୍ ତ ସିଏ ଗରମ ଖାଇବେ ସେଥିପାଇଁ ଡାଲମା ହଁ କରିଦେଇଚୁ। ଆଜି ତ ତାପରେ ଶନିବାର ଆଉ କଣ କରାହବ।
ଶନିବାର ବି ମାନେ ବିନା ପିଆଜ ରସୁଣ ସାଧା।
ଉ ନା ପିଆଜ ରସୁଣ ଶନିବାର ଖାଉ କିନ୍ତୁ ମଙ୍ଗଳବାର ଆମର ସାଧା ହୁଏ। ମାନେ ବିନା ପିଆଜ ରସୁଣ ସବୁ ହୁଏ। ହୁଁ
ଆଉ ଏୟା ସବୁ ରୋଷେଇ ଫୋଷେଇ ଚାଲିଛି। ମୋର ବି ଆଜି ପଖାଳ ପ ପଖାଳ ଆଜି ଛୁଙ୍କ ହବ। ଦହି ଟିକେ ପଡିବ ସୋରିଷ ଭ୍ରୁଷଙ୍ଗ ପତ୍ର ଟିକେ କଞ୍ଚା ଲଙ୍ଗା ପକେଇକି ଛୁଙ୍କ କରିଦେବି।
ଓ ହୋ।
ନା କଞ୍ଚା ଲଙ୍କା ଆଜି ପକେଇବି।
ଓ ହୋ।
ଅଳ୍ପ ଟିକେ ଗୋଟେ ଖଣ୍ଡେ କଞ୍ଚା ଲଙ୍କା ଛୋଟ ଛୋଟ କରି କାଟିକି
ଆଜି ତାହେଲେ ଦହି ପଖାଳ ହଁ ମୁଁ କହିଲେ ଆଜି ଦହି ପଖାଳ କଲେ ଖାଇବେ ନାଇଁ କି?
ଦହି ପଖାଳ ହୁଁ ଆଉ ପୋଇ ଶାଗ ଭଜା।
ଅ ହଁ।
ତରକାରୀ ।
ହଁ। ହଁ।
ଆଉ ଘରେ ବାପା ମା ସମସ୍ତେ ଭଲ ଅଛନ୍ତି?
ହଁ ଏଠି ଭଲ ଅଛନ୍ତି ସମସ୍ତେ।
ହଁ ଆଚ୍ଛା। ଆଉ କଣ କୁହନ୍ତୁ? ଆଉ ସଖାଳେ କଣ ଖାଇବା କରିଥିଲେ?
ସକାଳେ ଆମର ହେଇଥିଲା ମୁଁ ତ କରିନି ଆଜି ସକା- ସକାଳେ କିଛି ରୋଷେଇ। ଆ ମୁଁ ତ ଉଠିକି ସକାଳୁ ନି ତ୍ୟକର୍ମ କରି, ବାସି ଘର ଦ୍ବାର ଝାଡୁ କରି ଆଉ ସେପଟେ ଚୁଲି ଧୁଆ ଧୁଇ କରିଦେଲି। କରିଦେଇକି ମୁଁ- ପଳେଇଲିି ମାନେ ଗାଧେଇକି ଆସିକି ଏ ମାନେ ଲଗାଲଗି କରିକି ପାଣି ନେଇକି ଠାକୁର ଘର ପୁଛା ପୁଛି, ବାସନ ମଜା ମଜିି, ଠାକୁରଙ୍କୁ ଭଲସେ ପୁଛା ପୁଛି କରିକି ଠାକୁର ପୂଜା କରିକି ଆସିଲା ବେଳେ ମୋତେ ସାଢେ ସାତଟା ହେଇଗଲା। ଉଁ ତାପରେ ଆସିଲା ପରେ ଅ ହଉଛି ମୁଁ, ଚାହା ହଉଛି ପିଏନି ତ ଆଜି କାଇଁ ମାନେ ଭଲ ଲାଗିଲାଣି ଗୁଡ ହାତ ସକାଳୁ ଖାଲି ବିନ୍ଧା ହେଲା ଥଣ୍ଡରୁ। ଅ ସେଥିପାଇଁ ଚାହା ଟିକେ ନାଲିଚା ଅଦା ତେଜପତ୍ର, ଆଉ ଗୁଲମରିଚ ଗୁଣ୍ଡ ପକେଇକି ଚାହା ଟିକେ କରିକି ଇ ଟିକେ ପିଇଲିି ପିଇ ସାରିଲା ପରେ ହଉଛି, ଅ ହଜବେଣ୍ଡ ତ ଟିକେ ମାନେ ଚଲାବୁଲା ଭଲସେ କରି କରିପା କରିପାରୁନାହାନ୍ତି। ତ ତାଙ୍କୁ ଉଠେଇକି କି ନେଇକି ବ୍ରସ୍ ଦେଲି ସେ ବ୍ରସ୍ କଲେ। ପାଣି ନେଇକି ତାଙ୍କୁ ସେପଟେ ବାରିକରେ ମାନେ ଗାଧୁଆ ପାଧୁଆ କରିଦେଲି। କରିସାରିଲା ପରେ ତା ତାପରେ ସିଏ ଆସିଲା ଆସିକି ମେଡିସିନ ମାନେ ଖାଲି ପେଟ ମେଡିସିନ ଖାଇ ଗ୍ୟାସ୍ ମେଡିସିନ ଖାଇବି। ତାପରେ ତାଙ୍କୁ ଉପମା ଆଉ ଡାଲମା ଘରେ କରିିଥିଲି। ଉଁ ବାପା ବୋଉ ରଖିଲି ଉପମା ଡାଲମା ମାନେ ବାପା ଡିଉଟି ଗଲେ ତ ସାଢେ ସାତଟାରେ ଯାଉଛନ୍ତି। ଆଉ ସେ ଉପମା ଡାଲମା ଆଜି କରିଦେଇଥିଲେ ବୋଉ ହେରୀକା ତାଙ୍କୁ ସେ ଉପମା ଡାଲମା ଦେଲେ ଖାଇବା ପାଇଁ। ଉଁ ସେ ଖାଇଲେ ଆଉ। ତାପରେ ମୁଁ ହେଠୁ ଗଲି ପାଣି ଆକୁଆ ମାନେ ଜରରେ ପାଣି ଗରମ କରିଦେଇଥିଲି। ଉଁ ପାଣି ଗରମ ହେଇ ସାରିଲା ପରେ ଚୁଲି ଲଗେଇକି ଚାଉଳ ଧୋଇକି ଭାତ ବସେଇଦେଲି। ହାତ ବସେଇ ସାରିଲା ପରେ ପ୍ରେସରରେ ହଡ ଯାଇ ତାକୁ ଧୋଇଧୁଆକି ଆଁ ତାପରେ ହଡ ଯାଇ ବସେଇଦେଲି। ସେଥିରେ ବିଲାତି ସେଥିରେ ଆଳୁ ଚାରି ପାଞ୍ଚଟା ଆ ମାନେ ଇ କରିକି ଇଁ ବସେଇଦେଲି ଡାଲମା ହେଇଗଲା। ଆଳୁ କାଢିଦେଲି ଡାଲମା କକୁ ପଘାଳି ଦେଲି ଭେଟୁଣା ପତ୍ର ଆଣିଥିଲି। ଆ ସବୁ ପିଆଜ ଫିଆଜ କାଟିକି ରଖିଦେଲି ତାକୁ ଡାଲମା ପଘାଇ ସାରିଲା ପରେ। ତାପରେ ଶାଗ ଧୁଆ ହେଇକି ଛଣା ହେଇଥିଲା ଶାଗ ପାଇଁ ପରିବା ଥୋଡ଼ଙ୍ଗ, ଆଳୁ, ବୋଇତାଳୁ ଟିକେ ଜହ୍ନି ଟିକେ ସବୁ ଏମିତି ଟ ଗୋଟେ ଗୋଟେ କାଟିକି ଉଁ ସଜନା ଶାଗ ମାନେ ପିଆଜ ଫିଆଜ କାଟିକି ପକେଇକି ଆଜି ସଜନା ଶାଗ ଭଜା ହେଇଛି।
ଆଚ୍ଛା। ଆପଣ ଯୋଉ କହୁନାହାନ୍ତି କି ଥଣ୍ଡା ଧରୁଛି ବୋଲି ଟିକେ ଦେହ ହାତ ବିନ୍ଧା ହଉଛି ବୋଲି। କଣ କରିବେ କହିଲେ? ଯୋଉ ରାତିରେ ଉଁ ଭୁଷ ଯୋଉ ଆମର ତେଜପତ୍ର, ଲବଙ୍ଗ ଦିଟା ଆଉ ତା ଦେହରେ ଅଦା ଖଣ୍ଡେ ଛେଚିକି ଆଉ ଗୋଲମରିଚ ଦିଟା ଦିଟା କି ତିନିଟା ଆଉ ଯୋଉ ଇଲାଇଚି ସେଇଟା ରାତିରେ ଭିଜେଇ ଦେବେ ହେଲା। ରାତିରେ ଭିଜେଇ ଦେଇକି ସକାଳୁ ତାକୁ ଫୁ ଫୁଟେଇଦେବେ ଚିନି ଟିକେ ଲୁଣ ଟିକେ ପକେଇ ନହେଲେ ରାତିରେ ଯଦି ମିଶ୍ରୀ ପକେଇଦବି ବହୁତ ଭଲ ତାର ଦେହରେ ମିଶ୍ରୀ ଟିକେ ପକେଇ ଦେଇକି ସଖାଳୁ ତାକୁ କଣ କରିବେ? ଏଁ ସେମିତି ବି ଖାଲି ପିଇ ପାରିବେ ନହେଲେ ଟିକେ ଗରମ କରି ଦେଇକି ସେଟା ମାନେ ହେଇଯିବ ଗୋଟେ ମାନେ ଅ ଲାଲ ଲାଲ ଟିକେ ଦେଖାଯିବ ଯେହେତୁ ପଡିଥିବ ତା ଦେହରେ ଆମର ଲବଙ୍ଗ। ଲାଲ ଲାଲ ଦେଖାଯିବ। ତାକୁ ସେମିତି କରିକି ପିଇବେ ସକାଳୁ ଟିକେ ଗରମ କରିକି ପିଇବେ ବଢିଆ ଲାଗିବ। ଦେହ ଦରଜ ବିନ୍ଧ ହେଇ ପା ଭଲ ହେଇଯିବ।
ମୋର ତ ଥାଇରଏଡ ଥାଏ ସେଥିପାଇଁ ମୋର ତ ସବୁବେଳେ ଥଣ୍ଡା। ମାନେ ଖରା ଦିନିଆ କଣ ଖରା ଦିନେ କଣ, ଥଣ୍ଡା ଦିନେ କଣ, ବର୍ଷା ଦିନେ କଣ ଅଧିକା ପାଣି ହେଲେ। କି ସବୁବେଳେ ତ ପାଣିରେ ହିଁ କାମ କେତେବେଳେ ତ କୋଉଡାରେ ପାଣି ହବାନି ବୋଲି ମାନେ ନାହିଁ ସବୁବେଳେ ପାଣିରେ ହିଁ କାମ। ଆ ତାପରେ ହଉଛି ଏଇଁ ତାପରେ ଏକୁଟିଆ ସବୁ କାମ କଲା ବେଳକୁ
କରିଲା ବେଳକୁ ଦେହ ଟିକେ ଖରାପ ହେଇଯାଉଛି ଆଉ।
ହେଇଯାଉଛି, ତାପରେ ଏଇ ଯୋଉ ଗରମ ହଉଛି ତାପରେ ଏସି ଲଗେଇ ଦଉଛୁ। ଏସି ତେବେଳେ ଶୋଇଲା ବେଳକୁ ମୋର ତ ଏସି ମାନେ ଶୋଇ ଦେହ ଖରାପ ହେଇଯାଉଛି ମୁଁ ବି ଏଶୀ ତଳେ ବେଶୀ ସମୟ ଶୋଇପାରେନି ଫୁଲିଯାଏ ନହେଲେ ହଉଛି ଥାଇରଏଡ୍ ଯୋଗୁ ମତେ ବେଶୀ ଥଣ୍ଡା ଧରେ।
ହୁଁ ହୁଁ।
ମୁଁ ଶୁଇ ପଡ଼େନି ତଳେ ବେସି ସମ
ତା'--ରେ ଘରେ ଜଣେ ସାହାଯ୍ୟ କଲେ ସବୁ କାମ ଟା ଜଲ୍ଦି ସରି ଯାଆନ୍ତା, ତା--ରେ ଏକୁଟିଆ ସବୁ କାମ୍ ହଁ! ମା ମାନେ ଦିଅନ୍ତେ, ଆମେ ଗୁଟେ ଅଳସୁଆ ହେଇକି ବୁଲ କର୍ ଦଉଚି ଆ। ଶାଶୁ ଘରେ ଗାଲେଇ କି ରହିଲେ ବି, ଅଛନ୍ତି ଶାଶୁ ମାନେ କାମ କରି ନିଜେ-------ରିବାକୁ ପଡ଼ିବ। ତା'ପରେ ଅଛନ୍ତି ବି ଶା ମାନେ ହଁ ନା ଦେ, ବୁଢ଼ୀ ମୁଁ ଏଟା କର୍ ଦେବି କି ମୁଁ ଇଏ କ ଦିହ ଭଲ୍‌ ନାହିଁ, ଇଏ ତା'ପରେ ଆମର ବି ଶାଶୁ ମାନ ତ କରିବା ପାଇଁ ସବୁ କାମ, ଧର ତମେ ଯଦି ମାନେ ଶାଗ ଟିକେ ଶାଶୁ ମାନେ ରୁଞ୍ଚି ରୁଞ୍ଚା ଦିଅନ୍ତ କି କ'ଣ? ଆମେ ଧୁଇ ଧୁଆକି କାଟିକି ଭାଜି ନା ନାହିଁ, ସେଟା ବି କରିବେନି। ତା'ପରେ ନିଜେ ରୁଞ୍ଚି କଲେ ଛୋଟ ଛୁଆ ଘର, ଛୁଆ ଚଗଲା ବି ହଉ---ନି, ତା'ପରେ ଝିଅଟା ବି ଅଙ୍ଗନା ଛାଡ଼ି ଦେଇଥିଲୁ ଯାଇଥିଲା। ତା ସାର୍ ନାହାନ୍ତି ବୋଲି କ'ଣ ପଳେଇ ଆସ୍‌ଲେ, ସେ ପଳେଇ ଆସ୍‌ଲା। ତାକୁ ଜଷ୍ଟ୍ ଗାଧେଇ ପାଧେଇ ଦେଇକି, ଖାଇବା ଦେଇ ଦେଲି। ସେ ତା'ର ନିଜ ଖାଇଦେଲା, ଖାଇ ସା--ଲା ପରେ ହଉ ବାସନ୍ ସବୁ ପଡ଼ିଚି, ତା'ପରେ ହଜ୍‌ବେ ଖାଇବେ ମୁଁ ବି ଖାଇବି। ଖାଇପିଇ ସାର୍ଲା ସବୁ ବାସନ୍ ରୁଷେଇ ବାସ ହେଇଥିଲା, ସବୁ ବାସନ୍‌ ଫାସନ୍‌ ମଜା ବ। ତା'ପରେ ସାଢ଼େ ଗୋଟେ ଦିଟା ବଳକୁ ନଣନ୍ଦ ଆଉ ମୋ ଶାଶୁ ଖାଇବେ। ଛୁଆ ବି ଚାର୍ଟା ଖାଇବେ, ସେ ବାସନ ସା ଚାର୍ଟା ପାନ୍‌ଷ୍ଟା ଳକୁ ମଜା ହବ।
ତା'ପରେ ଫୁଣି ରାତି, ଫୁଣି ସନ୍ଧ୍ୟା ପରେ ସନ୍ଧ୍ୟା ଦେଇ ସାଇଲା ପରେ, ଫୁଣି ଚାଲିବ ରାତି ରୁଷେଇ। କ'ଣ ହବ? ଏଗାର୍---କାମଟା ହିଁ ଚାଲ୍ ଥିବ, ତା'ପରେ ସଇଲା, ଫୁଣି ସକାଳୁ ଉଠିକି ଫୁଣି କାମ ଚାଲ୍ଲା।
ବନ୍ଦ ନା, ନନଷ୍ଟପ୍ ହାତ ଚା--ଥିବା ଟା ହିଁ ଚା ଥିବ।
ହାତ କିନ୍ତୁ ଚା--ଥିବ।
ହଁ! ତା'ପରେ-------କଥାରେ, ହଁ କଥାରେ ନାଇଁ ନା ବା ବାପ ଘରେ କାମ ନ କଲେ, ଶାଶୁ ଘରେ ଖଟି ଖଟିକା ଦିନ ବ। ଆମେ ବା ଆମେ ବା ହୁଏ, ଆମେ ବାପ ଘରେ ମୂଳରୁ ଆମେ ପିନ୍ଧିଲା ଡ୍ରେସ୍‌ ଖଣ୍ଡେ ବି ଉନୁ। ଖାଇଥିବୁ ଉଠିକି ବାସନ ମାଜି ବୁନି, ଏଠି ଶାଶୁଘରେ ସବୁ କାମ କରିବାକୁ ପଡୁଚି। ମାନେ ଯେତେ ଦିହପା ହେଇଥାଉ ଯାହା କ--ଥାଉ, ନିଜ କାମ ନିଜେ ହିଁ କରି
ନିଜେ କରି--କୁ ବାଧ୍ୟ ତମେ।
କରିବା ପାଇଁ ବାଧ୍ୟ, ମୁଁ ବି ଦି---ଟା ଅପରେସନ୍‌ ହେଲା ପରେ ବି ମୁଁ ନିଜେ କାମ ମୋର ଥାଏ, ମୁଁ ଷ୍ଟିଜ୍ ଫିଟେଇ ନଥାଏ ମୁଁ ନିଜେ ବି ମାନେ ଛିଡ଼ା ହେଇକି ବି ବହୁତ୍ କଷ୍ଟରେ ମାନେ ଭାତ ଗଣ୍ଡେ ଖାଇବା ପାଇଁ ମୁଁ ନିଜେ ବି ସନ୍ତୁଳା ଫନ୍ତୁଳା ହଉ ପାଣି ସନ୍ତୁଳା କି କଣ ଆଳୁ ସିଜେଇ ସୁଜାକି ମୁଁ ମାନେ ବହୁତ୍ କଷ୍ଟରେ ମାନେ କରିକି ଏଠେ ମାନେ ନାହିଁ, ତା'ପରେ ନିଜେ ଯେନ୍ତି ଗୋଟେ ରୋଷେଇ କରିବ ଟାଇମ୍ ରେ ଖାଇବ। ତା'ପରେ ଜଣଙ୍କ ହାତ ଟେ ଇଲା ଳକୁ ସେଟା ଟାଇମ୍ ହିଁ ହବନି।
ହବନି ହଁ ହଁ, ତା'ପରେ ତମୁକୁ ତାଙ୍କ ଜିନ୍‌ଷ ଟା ସ୍ଵାଦ ଲାଗିବ ବୋଲି ଟିକେ ଭଲରେ ନ ଖାଇଲେ ଭଲ୍ ଲାଗିବନି।
କହି ଦେବେ ନର୍ମାଲେ ହେ ଯାଉନୁ ଖାଇବୁ। କିନ୍ତୁ ତାଙ୍କୁ ସିଏ ରୁଷେଇ ତାଙ୍କ ଟାଇମ୍ ବଳରେ ରୁଷେଇ କରିବେ। ହଁ ବି ତମେ ମାଗି ବି ପାରିବନିହିଁ ଭୋକ କଲାଣି ଆମେ ଖାଇବୁ କି କଣ ମାଆ ଗୋଟାକୁ ଯେମିତି ମନ ଖୋଲି କହିବେ ବୋଉ ମୋତେ ଭୋକ କଲାଣି କଣ ଦେ ଦିଟା ଖାଇବ କିି କଣ? ତାଙ୍କମାନଙ୍କୁ ବି କହିବି ହବନି ଆଉ ସେ ସେଥିପାଇଁ ଟିକେ ଆମକୁ ମାନେଇଗଲା
ହଁ, ଆଛା ମୁଁ ଯାଉଛି ଶାଗ ବନେଇବି ରହୁଛି ଆଉ ଆଜ୍ଞା